ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ଶୁଭ ସକାଳ ମ୍ୟାଡ଼ାମ।
ଶୁଭ ସକାଳ କେମିତି
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଆଉ କଣ କୁହନ୍ତୁ।
ଆଉ ଏମିତି ଚାଲିଛି ଆଉ।
ହଁ ହଁ ମୁଁ ମୋ ଭଉଣୀ ସହିତ ଇଏ ପୁରୀ ମନ୍ଦିର ଯିବା ଭାବୁଛି ଆଜି ତ
ଆଜ୍ଞା କଣ ମାନସିକ ଥିଲା ନା ଏମିତି ଭଗବାନଙ୍କ ଦର୍ଶନ ପାଇଁ।
ନାଇ ନାଇଁ ଆଣ୍ଟି ଦର୍ଶନ ଦର୍ଶନ ମାନେ ଏ ସେ ଆସିବ ତ ଏଠିକି ତାର ପରୀକ୍ଷା ସରିଛି ତ ସେ ଆସିବ ମୋ ପାଖକୁ ତ ସେ ଆଉ ମୁଁ ଯିବୁ ଏମତି।
ଆଜ୍ଞା ମାନେ କୁହାଯାଏ ଭଗବାନଙ୍କ ଡରି ନ ଲାଗିଲେ କେହି ମନ୍ଦିର ଯାଇପାରନ୍ତିନି।
ହଁ।
ଆପଣଙ୍କ ଡରି ଲାଗିଛି ଭଗବାନଙ୍କର ଆପଣ ଯାଆନ୍ତୁ ଆଜ୍ଞା ଦର୍ଶନ କରିକି ଆସନ୍ତୁ। ନ୍ତୁ।
ଯିବା
ଆଉ ଜଗନ୍ନାଥ ମା ସୁଭଦ୍ରା ନା ମୁଁ ଛୋଟ ବେଳେ ଯାଇଥିଲି ଆଉ ଥରେ ଯାଇଥିଲି ହେଲାଣି ପାଞ୍ଚ ବର୍ଷ ହେଲାଣି ଯାଇଥିଲି। ହେଲେ ଆଉ ଯାଏନି।
ପାଞ୍ଚ ବର୍ଷ ପୂର୍ବେ ଯାଇଥିଲି। ଏବେ ତ ଆଉ କିଛି ବଦଳିଗଲାଣି। ଯେମିତି ମେଘନାଥ ପାଚେରୀ ହେଇଗଲାଣି ଆଗ ସେଟା କମ ଥିଲା ଏବେ ତାକୁ ସରକାର ତ ଟିକେ ଆଉ ଟିକେ ବଢେଇ ଦେଇଛନ୍ତି ଚାରିଆଡେ ସୁନ୍ଦର କରିଦେଇଛନ୍ତି। କଲର ଦେଇ ନା କଣ।
ସେ ତିଆରି ତାଇ ଥ ଯାଇଥିଲି ମଝ ହେଇଗଲାଣି ହେ ହାଲୋ।
ହଁ ହ୍ୟାଲୋ।
ହଁ ଶୁଭା ଯାଉଛି କି?
ହଁ ଶୁଭା ଯାଉଛି।
ହଁ ଗ ଗତ ବର୍ଷ ମୁଁ ଯାଇଥିଲି ଥରେ। ତ ସେଇ ଟାଇମରେ ହଁ ପୁରା ତ ବନା ହେଇ ସାରିନଥିଲା। ସେଠିକାର ମାନେ ପୁରୀ ମନ୍ଦିରର ତ ବହୁତ ଏ ଆଉ
ସିକ୍ରେଟ ତଥ୍ୟ ଗୁଡା ଅଛି କୁହନ୍ତି ନା।
ହଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଅଛି, ବାହାରୁ ମଧ୍ୟ ହଁ ବାହାରୁ ମଧ୍ୟ ମନ୍ଦିରକୁ ଆସନ୍ତି ସମ ତ ପର୍ଯ୍ୟଟକମାନେ ଆସନ୍ତି। ମନ୍ଦିର ର ଚାରି ଦିଗରେ କଣ ଅଛି କୋଉ କୋଉ ଭ ଭଗବାନ ଅଛନ୍ତି ତାଙ୍କୁ ମଧ୍ୟ ମାନେ ଯୋଉ ଜାଗାରେ ଭଗବାନଙ୍କର କିଛି ପହଞ୍ଚି ପାରୁନି ଲୋକମାନେ ସେ ସବୁକୁ ଦେଖି ଜାଣନ୍ତି। ଆମର ମୋବାଇଲ ମାଧ୍ୟମରେ ହଉ ଦୂରଦର୍ଶନ ମାଧ୍ୟମରେ ହଉ। ଖବରକାଗଜ ମା ଲୋକମାନେ ଜାଣିପାରନ୍ତି।
ହଁ ହଁ।
ଏବେ।
ଭଲ ଲାଗୁଛି ମନ୍ଦ
ଆଜ୍ଞା ଏବେ ତ ଏବେ ଯୋଉ ରଜ ଯୋଉ ଗଲା। ଯୋଉ ଭଗବାନ ଯୋଉ ଗାଧେଇଲେ ଆପଣ ଜାଣିଥିବେ ସେଇଟା ମଧ୍ୟ ପୁରି ମନ୍ଦିରରେ ପାଳନ କରିଥିବେ ସେଇଟା ମଧ୍ୟ ସିଧା ପ୍ରସାରଣ ଆମେ ଟିଭିରେ ମଧ୍ୟ ମଧ୍ୟ ଦେଖିପାରୁଛେ ଯାହା ଭଙ୍ଗବାନଙ୍କର ଯାହା ନୀତିକାନ୍ତି ଅଛି ତାକୁ ମଧ୍ୟ ଆମେ ଘରେ ବସି ଦେଖି ପାରୁଛେ ଯେମିତି ରଥ ରଥ ଯାତ୍ରା ହଉ ବାହୁଡଜା ହଉ କି ଭଗବାନଙ୍କ ଯେଉଁ ଦିଗ ପହଣ୍ଡି ହେଉ ଯେଉଁ କରହୁଛନ୍ତି ଆମ ଆମର ସକାଳ ଆଳତି ହଉ, ସନ୍ଧ୍ୟା ଆଳତି ହଉ, ଭଗବାନଙ୍କର ଭଜନ ଲାଗି ହଁ ଆଉ ଭଗବାନଙ୍କ ପାଖରେ କେତେ କେତେ ପ୍ରକାର ବ୍ୟଞ୍ଜନ ଲାଗେ ସେଗୁଡାକ ମଧ୍ୟ ଆମେ ଘରେ ବସି ଜାଣୁଛେ।
ସେଟ ପ୍ରତ୍ୟେକ ଦିନ ଦେଖା ହଉଛି ନା
ଆଜ୍ଞା।
ହୁଁ।
ଏନା ସେଟା ମୋର ଚ୍ୟାନେଲ୍ ଅଛି, ସେହି ଚ୍ୟାନେଲ୍ ମାଧ୍ୟମରେ ସେମାନେ କେବଳ ଭଗବାନଙ୍କର ହିଁ ତାଙ୍କର ତ ମାନେ ସକାଳୁ କେତେ ସବୁ ତାଙ୍କ ନୀତିକାନ୍ତି ଅଛି। ଏ ସେସବୁ ସେଇଠି ସିଧା ପ୍ରସାରଣ କରନ୍ତି।
ଆଚ୍ଛା ସେ ଭିତର ମାନେ ପୁରା ଆ ମା ମାନ ଏ ଜଗନ୍ନାଥ, ବଳ ଦ୍ର ସୁଭଦ୍ରା ସେଇଟି ଅଛନ୍ତି। ପୁରା ଭିତରେ ଅଛନ୍ତି ତାଙ୍କୁ ବି ଦେଖାନ୍ତି ସେଠି।
ଆଜ୍ଞା।
ହୁଁ ହୁଁ ବଢିଆ ଜିନିଷ ଟା ମୁଁ ଜାଣିିନଥିଲି।
ସେଇଟା ସରକାରଙ୍କଠୁ ସେମାନେ ପରମିସନ ନେଇ ସେମାନେ ସିଧା ପ୍ରସାରଣ କରନ୍ତି, ଆଉ ଯୋଉ ଆଉସବୁ ଅବିଯୋଗ ରୋଉଚନ୍ତି ୟୁଟ୍ୟୁବର ମାନେ ଯାଉଚନ୍ତି, ବାଆରୁ ବିଦେଶୀ ମାନେ ଆଉଚନ୍ତି ଯାହାକୁ ଏ ହେଲା ଆଉ କରାଯାଉଚି ସେମାନେ କଉଚନ୍ତି ଆଉ ଯାହାକୁ କରାହୋଉନି ସେମାନେ ଲୁପିଛୁପି ମଧ୍ୟ ସେଗୁଡା କାମ କରିଦୋଉଛନ୍ତି।
ହଁ।
ଆଜ୍ଞା ଆପ୍ ଆମେ ଭଗବାନ କହିଲେ ଭଗବାନଙ୍କୁ କେତେ ମାନୁ ଦେଖ ଖିବେ ଆଜିକା ଯୁଗରେ ମାନେ ପେ ମାନେ ଛୋଟ ଛୋଟ ପିଲାମାନେ ମଧ୍ୟ ଦେଖିବେ ଏତେ ରିଲସ ପାଗଳ ଯାଇକି ମନ୍ଦିର ସାମ୍ନାରେ ରିଲସ କରୁଚ ନ୍ତି ଦେଖିଥିବେ ଏ ଥରେ ନିଉ ଜରେ, ଆଜ୍ଞା ଆମେ ଭଗବାନଙ୍କୁ-ଉ-ଉ-ଉ ଅଧି କ ଗୁରୁଛନ ଯଦି ଆମେ ଆମ ନିଜ କାମକୁ ଅଧିକ ଗୁରୁତ୍ବ ଦଉଚେ।
ହଁ ଯୁଆଡେ ବି ଏବେ ବୁଲିବାକୁ ଗଲେ ପ୍ରଥମେ ଆମ୍ବ ମାୟାର ହେଚ ମାନେ-ଏ-ଏ ଭାବନାରେ ଆସୁଛି କି ସେଠି ଯାଇକି ରିଲସ କେମତି ବନେଇବା। କଣ ପିନ୍ଧିବା, କେମତି ଉଠେଇବା, ସୁଟିଂ କେମିତି କରିବା ଏସବୁ ଚାଲିଚି।
ଆଜ୍ଞା ଏଇ ସବୁ ଦୃଷ୍ଟିରୁ କୁ ରଖି ମଧ୍ୟ ପ୍ରଶାସନ ମଧ୍ୟ ଅ-ଅ-ଅ ଆ ମଝିରେ ଶୁଣିଥିବେ ଯିଏ ଶାଢୀ ପିନ୍ଧିକି ଆସିବ ତାକୁ ଆମେ ମନ୍ଦିରକୁ ପ୍ରବେଶ କରେଇବୁ ନଚେତ୍ କରେଇବୁ ନାହିଁ ଇ ଏମତି ମଧ୍ୟ କିଛି ନିୟମ ବାହାରିଥିଲା ମଝିରେ ଏବେ ବୋଧେ ସେ ନିୟମ ମାନୁ ନାହାନ୍ତି, ଆଜ୍ଞା। ମାନେ-ଏ-ଏ
ଇଏ ଫିଲସ ଗୁଡା ବନ୍ଦ କରିଦିଅନ୍ତେ କିନ୍ତୁ ଇଏ ଶାଢୀ ପିନ୍ଧିକି ମାନେ ସମସ୍ ସ୍ତେତ ପିନ୍ଧି ପାରିବେନି ନା।
ନା ନା ଯୋଉମାନେ ହଁ ଆପଣ ନାଇଁ ନାଇଁ ସେମିତି ବୁଝନ୍ତି ବୁଝିଲେନି ବୁଝିଲେ ଯୋଉ କଥାଟା ଆହ ଆପଣ ଆମେ ଯୋଉ ମନ୍ଦିରକି ଯାଉଚେ ଆମେ ଯୋଉ ମାନେକର ଆମେ ଗୋଟେ ପାର୍କକୁୁ ଯାଉଚେ ଆମେ କଣ କଲେ ନା ଜିନ୍ସସର୍ଟ ଟି ପିନ୍ଧିଲେ ଆଉ ଗୋଟେ ଟିସର୍ଟ ଟି ପିନ୍ଧିଲେ ଟି ଯ ଟିଜ୍ ଟିସର୍ଟରେ ଆମର ଅଧା ଅଙ୍ଗ ଦେଖାଯାଉଚି ଅଧା ଅଙ୍ଗ ଗୋଡେଇକି ରହୁଚି। ସେ କଥାକୁ ନେଇକି-ଇ-ଇ ଗୋଟେ ଦ୍ଵନ୍ଦ ହେଇଥିଲା ଯେ ଆପଣ ବାହାରେ ଯେମତି ବୁଲାବୁଲି କରନ୍ତୁ ଠିକ୍ ଅଛି କିନ୍ତୁ ଆପଣ ମନ୍ଦିର ଭିତରକୁ ଗଲେ ଆପଣ ସେମତି ଅର୍ଦ୍ଧ ନଙ୍ଗଳାରେ ଆସନ୍ତୁନି।
ହଁ ନା ସାଲ୍ୱାର ଏ ଏଲାଓ କରିଦିଅନ୍ତୁ ମୁଁ ସେଇଟା କହୁ ଚି ଶାଢୀ ସମସ୍ତେ ତ ପିନ୍ଧି
ପିନ୍ଧି ପାରିବେନି ଆଜ୍ଞା ନା ନା ଅ ସେମତି ଯୋଉମାନେ ବାହା ହେଇନାହାନ୍ତି ଝିଅ ଅଛନ୍ତି ତାଙ୍କୁ ଚୁଡ଼ିଦାର ଅଛି। ମାନେ-ଏ-ଏ-ଏ ଜିନ୍ସବି ଅଛି। ଜିନ୍ସରେ କଣ-ଅ-ଅ-ଅ ଭଲ ଟିସର୍ଟ ନାହିଁ। ମାନେ ଫୁଲ ହେଣ୍ଡର କଣ କିଛି ନାଇଁ, ଅଢଣି ନାଇଁ। ଆପଣ ଯାଉଛନ୍ତି ଓ ଓଢଣି ଟା ମୁଣ୍ଡରେ ଦେଇଦେଲେବି ହୁଅନ୍ତା। କିନ୍ତୁ-ଉ-ଉ-ଉ ଯୋଉମାନେ ଆସୁଛନ୍ତି ସେମାନେ-ଏ-ଏ-ଏ ତାଙ୍କ ରୁଲଟା ସେମାନେ କୋହୁଛନ୍ତି, ଯେଉ ମାନେ ବାହାରୁ ଆସୁଛନ୍ତି ଯେମାନେ ଏ ଏତେ ମାନୁନାହାନ୍ତି ନା ଆମେ ଆମ ଚଏସ ଯିବୁ କିଏ କଇଲା ଆମେ କଣ ପାଇଁ କା ହାର ଚୟସ୍ ରେ ଯିବୁ ଯେ ଯାହାର ଚିନ୍ତାଧାରା ସେମିତି ଅଛି। ସେଇଟା ଅସୁବିଧା ହଉଛି। ସେମିତି କଥା ଆଉ। ହ ଆପଣ ଜାଣିଥିବେ ରଥଯାତ୍ରାରେ ମଧ୍ୟ ସେଠାରେ କେତେ ପ୍ରବଳ-ଅ-ଅ ଭକ୍ତଙ୍କର ଗହଳି ହୁଏ। ମାନେ ଏମିତିରେ ବି ଲୋକ ଚାପି ହେଇକି ମୋରି ମଧ୍ୟ ଯାଆନ୍ତି।
ହଁ ଗତ ଥର ତ ଏମ ଏମିତି ହେଇଥିଲା। ଚାପି ହେଇକି କିଛି ଜଣ ଏମତି ମରି ଯାଇଥିଲେ ବି ଆମ ଏଇ ରଥଯାତ୍ରାରେ ହୁଁ। ସେଇଟା ପ୍ରଶାସନ ବି ଠିକରେ ଟିକେ ଦେଖିବା କଥ୍
ଦେଖିବା କଥା ହଁ। ଯେହେତୁ ଆଗରୁ ସୂଚନା ଦିଆ ହଉ ଛି ଲୋକଙ୍କ ଭିତରେ ଆପଣ-ଅ-ଅ ମାନେ ଯେମିତି ଚୋର ଡକାୟତ ମଧ୍ୟ ଭିତରେ ଥାଉଛନ୍ତି। କାହାର କିଏ ଚେନ୍ ନେଇଗଲା କାହାର କିଏ ମୋବାଇଲ ଚୋରି କରିକି ନେଇ ଗଲା ଏମିତି ସବୁ ଫଟୋଟା ମଧ୍ୟ ଦେଖିବାକୁ ମିଳୁଛି। ଯେହେତୁ ଆମେ ନିଜେ ଯେହେତୁ ସାବଧାନ ହେଉନି ତେଣୁ କରି ଆମ ମ ମାନଙ୍କ ଦ୍ୱାରା ସେଇ ଦୁର୍ଘଟଣା ତି ଘଟୁଛି ଯଦି ଆମେ ସାବଧାନ ହୁଅନ୍ତେ ଏମିତି ମଧ୍ୟ ହୁଅନ୍ତାନି।
ହଁ।
ଆଉ ଏମିତି ମାନେ ଏ ଏମିତି ବି ହଁ ଆମେ କହିବା ହଁ ଆମର ତ ଏତେ ସ ଶୁନା ଅଛି ଆଉ ଘରେ କଣ ପୂଜା କରିବୁ ଆମେ ପିନ୍ଧିକି କହିଁ ଯିବୁନି।
ହଁ ଯେ ଯୋଉ ଜାଗା ଦେଖିକି ପିନ୍ଧିଲେ ଯାଇ।
ଖଜ ପରା ଆମର ସେଇ ଜିନ୍ ଛୋଟ ଛୋଟ ଭୁଲରେ ମଧ୍ୟ ଆମେ ତାର ଶିକାର ହୋଉଚି। ଦେଖିବେ ଏମିତି ପ୍ରବଳ ଗଳି କହଳି ଦେଖିବେ ସେ ଚୋର ମାନେ ମଧ୍ୟ ଧୁଙ୍କ ବେଶ ଧରି ମାନେ ପୋଇଟ ପିନ୍ଧି ସେ ଏଁ ଇଏ କେମିତି ଆପଣ ଜାଣିପାରିବେନି ନା ଏଇଟା ସାଧୁ ନା ଚୋର ନା ଡ ଠକ ନା ଡକାଏତ୍ ଆପଣ କିଛି ଜାଣିପାରିବେ।
ସେ ନେଲା ପରେ ହିଁ ଜାଣିବେ ଇଏ କ କିଏ ଥିଲେ କହିକି।
ସେତେ ବେଳକୁ ଆଉ କଣ ଥିବ ଆପଣ କଣ ହେତେ ଗଳିରେ ପାଇବା ତାକୁ।
ନା ସେଇଟା ପୁରା ତାକୁ ଧାଇଁବି ଧରିବି କହିଲେ ବି ମାନେ ଏମତି କି ଭିଞ୍ଜି ହେଇକି ଦଳିଦେବେ।
ଦଳିଦେବେ ଆଜ୍ଞା ଏମିତି ବି ଜଣାଯାଏ ସେତେବେଳେ ରଥ ଦୌଡି ଟଣା ଯାଏ ଭଗବାନ ଯଦି ତାଙ୍କର କୋଉ ଭ କ୍ତଙ୍କ ଉପରେ ତାଙ୍କର ଆଶା ଥାଏ ଯଦି ସେ ନ ଆସନ୍ତି। ଏମିତିରେ ମଧ୍ୟ କୁହାଯାଏ ରଥ ଗଡେ ନି ଆପଣ କେବେ ଶୁଣିଚନ୍ତି?
ହଁ ସେ ଦାଶିଆବାଉଳି କଣ ଗୋଟେ ଥିଲେ ନା?
ଆଜ୍ଞା।
ତାଙ୍କ ଟାଇମ ରେ ସେ ଆଉ ଗିଲ ନାହିଁ ଏମତି କଣ ଶୁଣିଥିଲେ ମାନେ ଷ୍ଟୋରି ଗୁଡା ଛୋଟ ଥିଲା ଟାଇମ୍ ରେ ମୋ ମା ଆଇ ଏମାନେ ସ
ସେମିତି ମଧ୍ୟ କୁହାଯାଏ। ଆଉ ଦେଖିବେ ଯେତେବେଳେ ବ ଜଗନ୍ନାଥ ଆଉ ବଳ ସୁଭଦ୍ର ସୁଭଦ୍ରା ଯେତେବେଳେ ଗୁଣ୍ଡିଚା ଘରୁ ତାଙ୍କ ମାଉସୀଙ୍କ ଘରୁ ଯେତେବେଳେ ବ ଶ୍ରୀମନ୍ଦିରକୁ ଫେରିବେ ସେତେବେଳେ ମା ଲକ୍ଷ୍ମୀଙ୍କ ସହିତ ତାଙ୍କର ଝଗଡା ମଧ୍ୟ ହେଇଥାଏ।
ହଁ ହଁ ହଁ ସେ ରସଗୋଲା ଯୋଉ ନେଇକି ଯାଇଥାନ୍ତି।
ଆଜ୍ଞା ତାଙ୍କୁ ସେ ମନେଇବା ପାଇଁ ନଟ ଖଟ କାଳିଆ ତାଙ୍କୁ ରସଗୋଲାରେ ତାଙ୍କୁ ମନେଇ ନିଅନ୍ତି ମା ଲକ୍ଷ୍ମୀ ମା ତାଙ୍କର ଅଭିମାନ ଭଙ୍ଗ କରନ୍ତି ଆଉ ତାଙ୍କୁ ମନ୍ଦିର ଦ୍ଵାରକୁ ପ୍ରବେଶ କରିବା ପାଇଁ ଅନୁମତି ମଧ୍ୟ ଦିଅନ୍ତି।
ହଁ।
ଆପଣ ଆଉ ଗୋଟେ କଥା ଜାଣିଛନ୍ତି ଯେତେବେଳେ ହଁ ବହୁତ କଥା ଅଛି ଆମେ କ ମାନେ ଏମିତି ଗପିଲେ ସମୟ ସରିଯିବ କଥା ସରିବନି।
ହଁ। ସେଇଟା।
ଆଉ ଯେତେବେଳେ ଯା ହଁ। ଆଜ୍ଞା।
ହଉ ଆପଣଙ୍କ ସହିତ କଥା ହେଇକି ମାନେ ବଢିଆ ଲାଗିଲା ମ୍ୟାଡମ୍।
ଆପଣଙ୍କ ସହିତ କଥା ହେଇକି ମଧ୍ୟ ବହୁତବଢ଼ ବଢିଆ ଲାଗିଲା। ଏବେ ତ ସମୟ ହେଇ ସାରିଲାଣି। ଏଥିରେ ସମାପ୍ତ କରିବା ଧନ୍ୟବାଦ।